ହ ହ୍ୟାଲୋ ହ୍ୟାଲୋ ମ୍ୟାାମ ନମସ୍କାର ମ୍ୟାାମ ନମସ୍କାର
ହଁ ହଁ ବୁଢ଼ୀ ଟଥା ନାଇଁ ଖାଇକି ଏବେ ଉଠିଲୁ ଆଉ ଖାଇକି ଏ ବି ଉଠିଲୁ ତାପର ପାଉନି କି
ହଁ ପାଉଛିେ
ହଁ ହଁ ଆଉ ମାଛ ଆଜି ବୁଧବାର, ମାଛ ହେଇଛି ଆଉ।
ଓ ହୋ।
ଆଉ ତମ ଘର କୋଉଠି କଣ, ପୁରୀ? ହଁ ହଁ। ଆଉ ତମେ କଣ, ଖାଇଲେ? ଆମର ତ ଯାଜପୁର ଆଉ।
ଓହୋ। ଆମେ ଖାଇଛୁ ଏଇନା ପଖାଳ ହରିଆ ଖାଇଥିଲୁ। ଏଇନା ଦି ପରେ ଖାଇନୁ ଖାଇବୁ। ହଉ।
ଅହୋ। ପୁରୀରେ କଣ ତମ ଘର?
ପୁରୀରେ ଘର ନୁହଁ। ପୁରୀ ଡିଷ୍ଟ ଆମର। ପୁରୀ ଡିଷ୍ଟଟିକ୍।
ପୁରୀ ଡିଷ୍ଟ୍ରିକ୍ ଲିଜାକୁ କେମିତି ଜାଣିଲେ?
ଇ ସିଏ ପା ଅଛନ୍ତି। ଯୋଉ କ୍ରାୟା ଆମର ଯୋଉ ଆପ ରେ ସେଇଥିରେ ଅଛନ୍ତି।
ହ- ହ- ହ -ହ- ହ- ହ -ହ -ହ
ସେ ନମ୍ବର ଦେଇଥିଲେ ତ, କହିଲେ କଥା ହବ ଆଉ।
ମୁଁ ତ କହିଲି, ହଁ ଦେ ଆଉ। ହଁ।
ଆଉ ଆପଣଙ୍କ ଘରେ ସବୁ କିଏ, କିଏ ଅଛନ୍ତି?
ଆମର ତ ଘରେ, ମୋର ପୁଅ ଟିଏ ଝିଅ ଟିଏ। ଶାଶୁ ଆଉ ଆଉ ମୋ ସ୍ଵାମୀ ଆଉ। ଆମ ଲିଜା ବୟସର ହବ?
ଉଁ ଆଜ୍ଞା, ସେ ପାଖାପାଖି ହେବି। ଏଜ କେତେ ହବ? ତାମର?
ତାର ଅଠର ଉଣେଇଶି କୋଡିଏ ଭିତରେ ହବ।
ଓହୋ। ମତେ ଏକୋଇଶି ହବ।
ଆ'ଏକା ସାଙ୍ଗ ଆଉ। ହେଲା। ହାଁ ହାଁ। ମୁଁ ତାର ପିଇସି।
ହଁ କହୁଥିଲେ।
ହା-ହା-ହା, ଆ ମୁ ନିିଜର ପିଇଛି। ଆ-ଆମ ଘରେ ତ, ଆମର ତ ବଡ ପରିବାର। ଫୁଲ ପରିବାର ଆଉ।
ହଁ, ବଡ ତ ଫ୍ୟାମିଲି ତ ଭଲ ଆଉ। ମଜା ମସ୍ତି ସବୁ ଥିବ ଆଉ।
ସିଏ ହଁ, ସବୁବେଳେ, ଏବେ ଛୁଆ ସବୁ ବାହାରକୁ ପଳଉଛନ୍ତି ନା। ସ୍କୁଲ ଖୋଲିଲା ମାନେ ସବୁ ବାହାରକୁ ପଳେଇଲେ। ସ୍କୁଲ କଲେଜ ଖୋଲିଗଲା। ଆଉ ନହେଲେ ଛୁଟି ରେ, ବହୁତ ବଢିଆ ମଜା ହଉଥିଲା।
ଆଜ୍ଞା। କୁଆଡେ ସବୁ ବୁଲିବାକୁ ଯାଇଥିଲେ? ଆପଣଙ୍କ ଆଡେ ରଜ ଥିବ। ହେଇ ହେଲାବେ
ରଜରେ ଯୋଉ ଗରମ ହେଲା, କୁଆଡେ ଯିବୁ।
ହଁ ସେଇଆ ଏତଟା ଠିକ କଥା। ଆଜ୍ଞା। ମାନେ ରଜ ସେଲିବ୍ରେସନ ସବୁ କେମିତି କଣ ହୁଏ? ଯାଜପୁରରେ?
ହଁ ଯାଜପୁରରେ ବଢିଆ ହୁଏ। ଯେମିତି ଦୋଳି ଖେଳନ୍ତି। ଯା ସବୁ ପିଠା ହୁଏ। ପୋଡ ପିଠା।
ଆଜ୍ଞା ଏ ସବୁଆଡେ ତ ଅଛି, ଆମ ଓଡିଶା ଭିତରେ ଆଉ।
ଓ ପୋଡପିଠା ସେପଟେ ଅଛି ନା? ପୁରୁରୀରେ ମାନେ ରଜରେ ପୋଡ ପିଠା?
ଆଜ୍ଞା। ପୋଡ ପିଠା ହୁଏ ଆ-ଯୋଉ ପିଲାମାନେ ନୂଆ ଡ୍ରେସ ରେ ପିନ୍ଧିବ ଦୋଳି ହବ ଆଉ ଫଙ୍କସନ ହରିଆ କରନ୍ତି। ଯୋଉ ଖେଳ ପୁଚି ଖେଳ ହଉ, ମ୍ୟୁଜିକ୍ ଚେୟାର ସବୁ ପ୍ରକାର ଖେଳ ରଖନ୍ତି, ଆଉ।
ନାଇଁ ଆମର ଏପଟେ କରନ୍ତିନି। କିନ୍ତୁ ଏବ ବର୍ଷ ତ ଯୋଉ ପଡିଗଲା ରବିବାରେ, ଏ ତ ରଜ ନା ଖାଲି କାମରେ କାମରେ ରଜ ଗଲା। ଆଉ ବ୍ର ଉଁ ସବୁ ମ ବନ୍ଧୁ ଆସିଲେ ଏଣେ ମଟନ ହେଲା ସବୁ ପ୍ରକାର ରୋଷେଇ ଚାଲିଲେ ରୋଷେଇ କରିବ ନା ତମର ରଜ କରିବ। ତାପର ଦିନ ବି ସଂକ୍ରାନ୍ତି ପଇିଲା ଏହେଁ ର ର ଜ କିନ୍ତୁ ଗରମ ରେ ଗରମ ରେ ଗଲା ତାପରେ ଖାଲି ତ ରୋଷେଇ ବା ରେ ରଜ ଗଲା ଆଉ।
ଆଜ୍ଞା ହଁ ଆପଣଙ୍କ ଆ ଡେ ଆପଣ ସବୁ ମାନେ କଁ ସବୁ ଚାଷ କରାଯାଏ।
ଚାଷ ଚାଷ ଆମର ଏଇ ବର୍ତ୍ତମାନରେ ପ ସବୁ ପ୍ରକାର ପରିବା। କାକୁଡ଼ି ଝୁଡ଼ଙ୍ଗ କଲରା ପୋଟୋଳ। ସବୁ ପ୍ରକାର ଏଇନା ପାଇପାରିବ ଏଠି ପରିବା ହଁ ହଁ। ବାଡିରେ ଲଗାନ୍ତି ବିଲରେ ବି ସବୁ ପ୍ରକାର ଫସଲ ହୋଉଚି ବର୍ଷା ଟା ହୋଉନେଇ ବୋଲି ହଁ ହଁ ଧାନ ବାଦାମ।
ଆଜ୍ଞା।
ହୁଁ। ଆଉ ବର ବର୍ତ୍ତମାନ ତ ବର୍ଷା ନାହିଁ ସେଠି ଟିକେ ପରିବା ପାଇଁ ଅସୁବିଧା।
ହଁ ସେଇଡ଼ା ତ ସତକଥା।
ବର୍ଷା ପାଇଁ ହଇରାଣ ହୋଉଛନ୍ତି ଲୋକୋ ନହେଲେ ବେପାରୀ ଆସିକି ଗାଁରୁ ନେଇଯାଉଚନ୍ତି ପରିବା ତୋ ଳିକି ଆଣୁଚନ୍ତି ବେପାରୀ ଆସିକି ନେଇ ଯାଉଚନ୍ତି ଏ ସବୁ। ହଁ ଆଉ ତମର କଁ ଭାଇ ଭଉଣୀ କେତେ କଁ କେମିତି?
ଆମର ମୁଁ ତ ଆମର ଏବେ ମ୍ୟାରେଜ ହେଇଛି ତ ଆମର ଅଛନ୍ତି ଗାଁ ରେ ଅଛନ୍ତି ଦି ଭାଇ ମୋର ଆଉ ଗୋଟେ ଭଉଣୀ।
ଅଁ।
ଭାଇଙ୍କର ବାହାଘର ହେଇଯାଇଚି ଭାଉଜ ଅଛନ୍ତି ଭାଉଜଙ୍କର ଗୋଟେ ଛୋଟୋ ପୁଅ ଆଉ ବାବା ବୋଉ ଆଉ।
ହଁ ହଁ।
ଆଉ ଆମ ଶାଶୁଘରେ ବାବା ମାମା ଆଉ ଦିଅର ଅଛନ୍ତି ଆଉ ସ୍ଵାମୀ ଆଉ।
ହୁଁ ହୁଁ ଆଁ ଭଲ ଉଁ ତମେ ବଡ ବୋଉ।
ହଁ ଆଜ୍ଞା ଆଜ୍ଞା।
ହୁଁ ଆଉ ପୁରୀରେ ଏବେ ଗଲା ପୂର୍ଣ୍ଣିମା ଯାଇଥିଲ ଠାକୁରଙ୍କ କତିକି?
ନାଇଁ ପୁରୀ ତ ଯାଇନି ପାଖରେ ଚାଲିଥିଲା ମାନେ ସବୁ ପୁରୀ ବି ଟାଇପର ସବୁ ଏଇଠି ହଉଚି। ସବୁ ପ୍ରକାର ଅଁ ଯେମିତି ପୁରୀ ନି ନ୍ତୀ ଏନ୍ତି ମାନେ ସବୁ ଠାକୁରଙ୍କର ଯେମିତି ହୋଉଚି ଏଠି ସେମିତି ହୋଉଚି ତ ସେଇଠି ଯାଇଥିଲି।
ଅହଁ ହଁ।
ଆଉ ଆପଣଙ୍କ ଦେହ ଭଲ ଅଛି ଟି।
ହଁ ହଁ ଭଲ।
ଆପଣଙ୍କର ସେଠି କିଛି ଜଗନ୍ନାଥ ଟେମ୍ପୁଲ ହେରିକା ଅଛି କି?
ହଁ ଆବ ସେମିତି ମାନେ ଇଏ ନୁହଁ ଆମ ଗାଁରେ ଅଛନ୍ତି ଠାକୁର।
ଆଜ୍ଞା।
ଅହଁ ଗାଁରେ କରନ୍ତି ଏଇ ଗୁଣ୍ଡିଚା ବାହୁଡ଼ାରେ ଠାକୁରଙ୍କୁ ନିଅନ୍ତି ଆଉ କରନ୍ତି ଗୁଣ୍ଡିଚା ବାହୁଡ଼ା। ଆଉ ନହେଲେ ଆଉ ସେମିତି ଆମ ଏଇ ପାଖରେ ଯୋଉ ତ ଏମିତି ନାଇଁ।
ହଁ।
ହୁଁ। ଆଉ ଆମ ଗାଁରେ କିନ୍ତୁ ସବୁ ପ୍ରକାର ମନ୍ଦିର ପାଇପାରିବେ।
ହଁ ସେପଟେ ତ ଥା ଥିବ ସବୁ ଆଉ। ଯାଜପୁର ତ ଫେମସ ଅଛନ୍ତି ଯୋଉ ଠାକୁରାଣୀ କୁ ଉ ଚର୍ଚ୍ଚିକା ନା ପରା ହଁ ବିରଜା ଆଜ୍ଞା ଆଜ୍ଞା।
ପୁରା ବିରଜା ହୁଁ ହୁଁ ହଁ। ୍ ଆଉ, ଖାଇବା ହେଇନି କଣ? ଏତେ ଟାଇମ୍ ହେଲାଣି?
ଖାଇବା ଟିକେ ଲେଟ ରେ ଖାଇଥିଲୁ। ତ ଆଉ ଭୋକ ଲାଗିନି ଖାଇବୁ ଏଥର ଆଉ।
ହ ହୋ।
ଆଉ ଘରେ ସମସ୍ତଙ୍କ ଦେହ ଭଲ ଅଛି?
ହଁ ହଁ ଭଲ ଅଛି।
ଆଁ
ହୁଁ
ଆଉ ଆପଣ କୋଉଥିରେ କଣ ରୋଷେଇ ସବୁ କରନ୍ତିି?
ହଁ ଆମର ସେ ଗ୍ୟାସ ରେ ସବୁ ହଉଛି ସବୁ ପ୍ରକାର ରୋଷେଇ ଆମକୁ ଆସେ। ଆମେ ଗାଁ ଛୁଆ ଆମକୁ ସବୁପ୍ରକାର ରେଷେଇ ଆସିବ। ହେଁ ହେଁ ହେଁ ହେଁ। ସେ ରୋଷେଇ ଖାଲି ନୁହଁ ଆମକୁ ସବୁ ପ୍ରକାର କାମ ବି ମାଲୁମ ଅଛି। ଯାହା କହିବ ଆମେ ତାହା କରିଦବୁ।
ହଁ ସେଇଟା ତ ସତ କଥା ଆମେ ତ ବହୁତ ସାନ ହବୁ ତ ଆମେ ବି ଏତେ ଜାଣିନୁ। ନା ଥିବୁ।
ଆଜ୍ଞା। ନା ଆମଁ ସବୁ ମାଲୁମ ଅଛି ଆମେ ବି ଆମ ଛୋଟ ବେଳେ ଏ ଯୋଉ ଚାଷ ବାସ ଏସବୁରେ ଇ ସବୁ କରିଛୁ। ଏବେକା ଛୁଆ ସବୁ ସିନା କରିନାହାନ୍ତି କିଛି କିନ୍ତୁ ଆମେ ସବୁ କରିଥିଲୁ।
ସେଇଟା ଘର ପାଇଁ ହୁଏ ନା ବଟ ଖୁସି ଲାଗିବ ଆଜିକାଲିକା ପିଲା ଗୋ ଟି ହରେଇବାକୁ ରାଜି
ନାଇଁ ନାଇଁ ସେ ଜମା ସବୁ ତ ମେସିନ କଲା ଆଉ। ଛୁଆ ଙ୍କଠି କଣ କାମ ମଣିଷ ଠିକ କଣ କାମ ସବୁ ମେସିନ୍ ହେଇ ଗଲା ଏୟା ଆଉ।
ଆଉ ପିଅ ପୁଅ ଝିଅ କଣ ପଢାପଢି କରୁଛନ୍ତି?
ଝିଅର ଏଇ ପ୍ଲସ ଟୁ ସେକେଣ୍ଡ ଇୟର ହେଲା ସିଏ ଅଛି ସେଠି ସେ କୁଆଖିଆ ହାଇଟେକ ରେ। ଆଉ ପୁଅର ଅଷ୍ଟ ଅଷ୍ଟମ ଚାଲିଛି ଆଉ ଏଇ ବର୍ଷ ହେଲା ଅଷ୍ଟମ ଦେଖୁ ତ ବହି ଗୁଡାକ କଣ ସବୁ କରିଛି?
ହଁ ହଁ ଦେଖୁଥିଲି ସବୁ ଏମତି କଣ ମାନେ କଣ ସେ ମୋହନ ସରକାର ଆସି ଗଲେ ସବୁ ଏମିତି
ଏମତି ଏଇ ନ ସରି। କୁହନା ନାମ ସେ ଅଷ୍ଟମ ଚାଲିଛି ପୁଅର।
ଆଜ୍ଞା।
ଆଉ ଏଇତ ଆଉ ସବୁ ଚାଲିଛି ଏମିତି ଆଉ।
ଆଜ୍ଞା।
ହଁ
ହଁ। ଆମ ଆଡେ କିନ୍ତୁ ବର୍ତ୍ତମାନେ ପନିପରିବାଟି ଠିକ ଠାକ ପାଇପାରିବ ସବୁ।
ଓହୋ ଭଲ ଫସଲ ହଉଛି ସେପଟେ ଆଉ।
ହଁ ସବୁ ପ୍ରକାର।
ହଁ ଆମର ତ ଏପଟେ ବର୍ଷା ହେଇନଥିଲା ତ ଆମେ ସେମିତି କିଛି ଲଗେଇନୁ।
ହୁଁ ହୁଁ। ହଁ ହଁ ନା ଆମର ଏଇଠି ସବୁ ଅଛି। ସବୁ ପାଇବ ଗାଁ ଗାଁଉଳି ରେ ସବୁ କିଛି ପାଇବ ଆଉ।
ଆମର ଏପଟେ ପାନ ଚାଷ ହେରିଆ କରାଯାଏ। ନାଇଁ ଗାଁ ନା। ଆମେ ଏଇ ଯୋଉ ଆଜ୍ଞା ପିପିଲି ଜାଣିଥିବେ?
ହଁ ହଁ ହଁ।
ସାଇଡି ରେ ଆମର ପିପିଲି ନିମାପଡ଼ା।
ତମର ହେଟି ଚାଷ କ
ଚା ଚାଷ ଆମର ଏପଟେ ପାନ।
ବେଶୀ।
ଆଜ୍ଞା।
ହଁ ମୁଁ
ଭଲ ଆଜ୍ଞା ର ଭଲ ବି ପ୍ରଫିଟି ଅଛି। ଆଉ ପରିଶ୍ରମ ବି ସେମିତି ଅଧି
ହଁ ହଁ। ପରିଶ୍ରମ ବି ତା ଭିତରେ ଅଛି ପରିଶ୍ରମ ଅଛି। ହଁ ହଁ।
ଯେ କୌଣସି ଜିନିଷ ହଉ ପରିଶ୍ରମ କଲେ ତ ଯାଇ ହବ ନା।
ହବ ହଁ। ହୁଁ ହୁଁ ତାହେଲେ ପାନ ତମର ଅଛି ନା?
ହଁ ଆଜ୍ଞା ଅଛି।
ପାନ ଚାଷ ହଉଚି ଅଛି। ଓହୋ ଶାଶୁ ଘରୁ ବାପା ଘର କେତେ ବାଟ?
ନାଁ ଆମର ହେଇଯିବ ଷାଠିଏ ସତୁରି କିଲୋମିଟର।
ସେଇ ଗୋଟିଏ ଡିଷ୍ଟି ମାନେ ପୁରୀରେ।
ନାଇଁ ପୁରୀ ସେଇ ତ ପୁରୀ ପାଖା ପାଖି ଲାଗି ଚି ଆଉ ପୁରୀ କଟକ ମାନେ ସାଇଡ଼ି ସେଇ ସାଇଡି଼ ହବ ଆଉ।
ବାପଘର ଚାଷ ଅଛି?
ଆମର ସେପଟେ ଧାନ ଚାଷ ହୁଏ।
ଖାଲି ଧାନ?
ଆଜ୍ଞା ଧାନ ଏଇ ଯୋଉ ବିରି ହେରିକା ମୁଗ ହେରିକା ଯୋଉ ବୁଣା ହୁଏ। ପିଲା ସେଇ ସବୁ ଏଇଟି ସବୁ ଖାଲି ହୁଏ।
ଆଁ
ଆଉ ଯୋଉ ପରିବା ହେରିଆ ଫସଲ ହେରିଆ କିଏ କରୁଚନ୍ତି କୁଚିତ୍ ଆଉ ପାଣି ସୁବିଧା ଟିକେ ଆମର ତ ଏପଟେ ନାହିଁ ବେଶୀ।
ହଁ।
ଯିଏ ଯେମିତି ମଟର ଫଟର ଲଗେଇକି ପାଣି ହେରିଆ ଦେଇକି କରୁଛନ୍ତି ଆଉ।
ହୁଁ ହୁଁ ସେଇ ତ ପାଣି ସୁବିଧା ନହେଲେ ଆମେ ତ ଏପଟେ ବର୍ଷା ଟା ହଉନି ବୋଲି ସେ ଚାଷ ମାନେ ଗଛ ସବୁ ଝାଉଁଳି ଗଲାଣି।
ଆଜ୍ଞା।
ହୁଁ। ଆଉ। ତାହେଲେ ତମର ଏଠି ଧାନ ଚାଷ ନା ବାପ ଘରେ ଧାନ ଚାଷ ଶାଶୁ ଶାଶୁ ଘରେ ଏଁ ପାନ ଚାଷ।
ଆଜ୍ଞା।
ହୁଁ।
ଏପଟୁ ପାନ ଯିବ ସେପଟୁ ଧାନ ଆସିବ ଆଉ।
ହଁ ହ ଆଉ ଏଇ ବର୍ଷ ବୋଧେ ମ୍ୟାରେଜ ହେଇଚି।
ଆଜ୍ଞା ଏବେ ହେଇଚି ତିନି ଚାରି ମାସେ ଆଉ।
ହଁ ସେଇ ତ ଜଣା ପଡୁଛି ହଁ ହଁ। ହଁ।
ଆଉ ଆମର ପୁରୀ ଆସିନାହାନ୍ତି କେତେବେଳେ ବୁଲାବୁଲି କରିବାକୁ?
ଆଉ ନମ୍ବର ତ ରହିଲା ଏଥର ଯିବା ଗଲେ କଲ କରିକି ଯିବା ଆଉ। ହେଲା ହଁ। କଲ କରିକି ଯିବା ଆଉ।
ଓ ହଉ ଟାଇମ ତ ହେଇଗଲେ।
ଏଇଲେ ସିଏ ଆପେ କଟିିବ ତମେ କା
ଆଜ୍ଞା ହଉ ଠିକ ଅଛି ଏଇନା କଟିଯିବ ଆଉ ଅଳ୍ପ ଅଛି।
ହଁ ସେ ଥାଉ ସେ ଆପେ ତାର କଟିଯିବ।
ହଁ ଆମେ ବି କରିବନି କା ଆଜି ହଉ ନହେଲେ କାଲି ହଉ କରିବା ଆଉ। ଅଛି ଲିମିଟ ଅଛି ଆମେ କଥା ହେଇପାରିବା ପାଞ୍ଚ ଥର।
ହଁ ହଁ ସେଇ ପା ମୁଁ
ଅପରେ ବି କଥା ହେଇପାରିବା ଆମେ କଲ୍ କରିକି ଭଲ ଲାଗୁଚି ଆପଣଙ୍କ ସାଥିରେ କଥା ହେବା ପାଇଁ ଆପଣଙ୍କ କଥା ହେଇକି ବହୁତ ବଢିଆ ଲାଗୁଛି।
ହଁ ଆମର ତ ଯାଜପୁରିଆ ସବୁ ଦେବି ନେମି।
ଆଜ୍ଞା।